ହ୍ୟାଲୋ।
ହଁ ହ୍ୟାଲୋ।
ହଁ। କଣ କରୁଛୁ?
ଇଏ ବସଛି ତମେ?
ହଁ ଏଇ ଖାଇକି ଆସିଲି ବଶଛେ।
କଣ କହିଲ?
ଭାତ ଗରମ ଭାତ ଅଣ୍ଡା ଆମ୍ଲେଟ୍ ଚିକେନ୍ ଆଳୁ ତରକାରୀ।
ହୁଁ।
ହଁ ତୁ ଖାଇ ନୁ?
ହଁ ମୁଁ ଖାଇ ସାରିଲିଣି।
ଏତେ ଶୀଘ୍ର ଆଜି ଖାଇବା ସରିଗଲାଣି।
ହଁ ଖାଇନଥିଲି ତ ସନ୍ଧ୍ୟା ବେଳେ ଭୋକ ଲାଗିଲା ସେଇଥିପାଇଁ ଖାଇଦେଲି ଆଉ।
କଣ ଖାଇଲୁ?
ମୁଁ ଖାଇଲି ରୁଟି ଆଳୁ ଭଜା ଆଉ ଅଣ୍ଡା ଆମଲେଟ ଆଜ୍ଞା।
ଭଲ ଖାଇବା ପୁରା ଅଛେ ରାତି ଖାଇବା ଟା ଆଉ ଶୋଇ ପଡୁଛୁ ନା ରାତିରେ ଶୀଘ୍ର।
ନା ସୋଚଲିି ବଟେବେ ନିଦନିଁ ଗୋଡପେ ନୁଜ ନା
କାହିଁକି ଏବେ ବି ଗୋଡ ପେନ ହଉଛି।
ହଁ ସେ ଠିକ ନହେଲା ପର୍ଯ୍ୟନ୍ତ ପେନ ହବ ଏବେ ବେଶୀ ହଉଛି ନା?
ଓହୋ ଗୋଡ ଭଲ ନାହିଁ ଆଉ ସେ ଗୋଡ ଠିକ ହେଇଯିବ ଧୀରେ ଧୀରେ।
ହୁଁ।
ଟିକେ ପେସେନ୍ସ ଧୈର୍ଯ୍ୟ ରଖିଲେ ହେଇଯିବ ଆଉ ଏତେ କଷ୍ଟ ତ ସହିଲଣି। ଆଉ ଟିକେ ସହିଗଲେ ଠିକ ହେଇଯିବ ଆଉ।
ହଁ ବା।
ହଁ ରାତିରେ ଶୋଇଯାଉଛୁ କେତେବେଳେ
ଶୋଉଛି ନିଦ ତ ହଉନି ଫୋନ ଥୋଇକି ଗଡୁଛି ଖାଲି ସେମିତି ଉଠିକିି ଟିକେ ବସୁଛି ଶୋଉ ଶୋଉ ଗୋଟେ ସାଢେ ଗୋଟେ ହେଇଯାଉଛି।
ଏତେ ଲେଟ୍ ରେ
ନିଦ ହୋଉନି କଣ କରିବି ଟ୍ରାଏ କରୁଛିି ମାନେ ଏଗାରଟା ସାଢେ ଏଗାରଟା ବେଳକୁ ଟ୍ରାଏ କରୁଛି କିନ୍ତୁ ହଉନି।
ଓହୋ ମୋର ଏବେ ଦିନ ମୋର ମଝିରେ କଣ ହେଇଥିଲା ନା। ତିନି ମାସ କଣ୍ଟିିନିୟୁ ମାନେ ଲଗାତାର ର ଭାବେ ସମୟଟା ମାନେ ଏମିତି ଯାଉଥିଲା ଟୋଟାଲ ଦିନ ସରୁନଥିଲା ରାତି ସରୁ ନଥିଲା। ରାତିରେ ନିଦ ହଉନଥିଲା ମୁଁ ଟିକେ ଟିକେ ଡେରିରେ ଶୋଉଥିଲଥିଲେ। କିନ୍ତୁ ଏବେ କଣ ହେଇଛି କି ନାଇଁ ଏତେ ଓଲଟା ହେଇଯାଇଛି ଏତେ ବ୍ୟସ୍ତ ଫେରେ ଷ୍ଟାର୍ଟ ହେଇଯାଇଛି ସବୁ କିଛି। ସକାଳୁ ରାତି ଦଶ ବଜେ ତାମାନେ ବ୍ୟସ୍ତ ବ୍ୟସ୍ତ ବ୍ୟସ୍ତ ତା ଭିତରେ କାମ ଗୁଡା ମାନେ ଯେମତିରହୁଛି ପୁରା ଫୁଲ୍ ରହୁଛି।
ହୁଁ।
ମୁଁ ଖୋଜୁଥିଲି ସେ ଜିନିଷଟା ମୁଁ ଖୋଜୁଥିଲି କି ମତେ ସେମିତି ରହୁ କିନ୍ତୁ ମୋ ପାଖରେ ସବୁ କିଛି ଏବେ ରହିଛି କିନ୍ତୁ ମୁଁ କରିପାରୁନି କିଛି ମାନେ ଯେମିତି ତାକୁ ଟିକେ କଣ କହିଲି ମ୍ୟାନେଜ କରିକି କରିବା ପାଇଁ ହେବ ନା ମୋ ପାଖରେ ଏବେ ବହୁତ କିଛି ଜିନିଷ ରହିଗଲାଣି। କିନ୍ତୁ ମୁଁ ସେଟାକୁ କେମିତି ବାଲାନ୍ସ
ବାଲାନ୍ସ ହେଇ ପାରୁନି ଫାଷ୍ଟ ଫାଷ୍ଟ ଫାଷ୍ଟ ଫାଷ୍ଟ ନୁହଁ ମାନେ ଏମିତି ହୁଏ। ବେଳେ ବେଳେ ବାଲାନ୍ସ କରିହବନି ସେଇଟା ବେଶୀ
ସବୁ ଠିକ ଠାକ୍। ମାନେ କଣ ହେଇଛି ନା ଆମ ପାଖରେ ଗୋଟେ କିଛି କାମ ଥିଲା। ଗୋଟେରୁ ଦିଟା ଦିଟାରୁ ତିନିଟା ତିନିଟାରୁ ଚାରିଟା ମୁଁ ଗୋଟେ ସମୟରେ ଏବେ ଚାରିଟା କାମରେ ନିଜକୁ ଜଡ଼ିତ କରିଦେଇଛି ତ ସେଥିପାଇଁ ତ ମୁଁ ଏତେ ବ୍ୟସ୍ତ ର ହୋଇଇଯାଉଛି ଚାରିଟା ନୁହଁ ପାଞ୍ଚଟା ହେଇଗଲାଣି।
ଯେତେ କାମ ରହିବ ଅଲଗା ଅଲଗା ସେଠି ବେଶୀ ଗୋଟେ ଜାଗାରେ ମାନେ କାମ କରୁଥିବୁ ସେଟା ଅଲଗା କଥା ଚାରି ପାଞ୍ଚଟା ହେଲେ ତାକୁ ବାଲାନ୍ସ କରିବାକୁ ପଡିବ ସେମତି ଟାଇମ ଦବାକୁ ପଡିବ ନା।
ହଁ ଆମକୁ ତ କରିବା ପାଇଁ ପଡ଼ିବ ଗୋଟେ ଜିନିଷକୁ ଦେଖିକି ତ ଆମେ କିଛି କରିପାରିବାନି ଆମ ପାଖରେ ସବୁ ପ୍ରକାର ମାନେ ଜିନିଷ ଅପ୍ସନ୍ ରଖିବା ଦରକାର ଗୋଟେକୁ ମୁଁ କିଛି ତିନି ମାସ ପୂର୍ବରୁ କଣ କରୁଥିଲି ନା ଗୋଟେ ଜିନିଷକୁ ଲକ୍ଷ୍ୟ କରିକି ରହିଥିଲି ବୋଲି। ମୁଁ ତିନି ମାସ ଟିକେ ରହିଗଲି ଷ୍ଟେ ହେଇକି ଗୋଟେ ଜାଗାରେ କୁଆଡ଼େ ବହୁତ ଚେଷ୍ଟା କରୁଛି କିଛି କରିବା ପାଇଁ କିନ୍ତୁ କିଛି କରି ହେଇନି। କିନ୍ତୁ ତାପରେ ଅପର୍ଚୁନିଟି ସୁଯୋଗ ଗୋଟେ ଜିନିଷ କୁହନ୍ତି ନା ହାତ ଛଡା କରିବ ଥରେ ଆଉ କେବେ ମାନେ ଆସିବନି। କିନ୍ତୁ ଗଲାବେଳେ ସେ କହିକି ଯିବ ମୁଁ ଆସିଥିଲି ରଖିପାରିଲୁନି କିନ୍ତୁ ଏବେ କହି ଯେ ନା ସେଇ ଜିନିଷଟା ମୋ ପାଖକୁ ଆସିଛି ଆସିଛି ମାନେ ସେ ମାନେ ମୁଁ ଯେତିକି ଇଫୋର୍ଟ ଦେଇଥିଲି ମୋତେ ମୋ ଇଫୋର୍ଟର ଫଳଟା ମୋତେ ମିଳିଯାଇଛି ମାନେ ଯେଉଁ ଦଶଟା ଆପ୍ ମାନେ ଜିନିଷଟା ମୁଁ ଲାଗିଥିଲି ଦଶଟା ପଛରେ ଏବେ ଦଶଟାଙ୍କ ଜିନିଷ ଆସୁଛନ୍ତି ସିଏ କହୁଛନ୍ତି ତୁ ଆମକୁ ଖୋଜୁୁଥୁଲୁ ଏବେ ଆମେ ତୋ ପାଖକୁ ଆସିଛୁ ଦେଖିଆ ସୁଯୋଗ ଟା ଆସିଛି ତୁ ଧରି ପାରୁଛୁ ନା
ହୁଁ।
ହଁ ଏମିତି ବି ଆସେ ମୁଁ ନିଜେ ସେ ଜିନିଷ ଟା ମାନେ କଣ ଅନୁଭବ କଲି ଦେଖିଲି ଜାଣିଲି ହଁ ନିହାତି ଭାବରେ ଆମେ ଗୋଟେ ଜିନିଷ କରିଛନ୍ତି ମାନେ ସେ ଆମ ପାଖକୁ ଯେମିତି ହେଲେ ମାସେ ଲାଗିବ ଦି ମାସ ଲାଗିବ ତିନି ମାସ ଲାଗିବ କିନ୍ତୁ ସିଏ କଣ ହବ ନା ହେଇଯିବ।
ହୁଁ ଧିରେ ଧିରେ ଅଭ୍ୟାସ ହେଲେ ହେଇଯିବ କିନ୍ତୁ କଷ୍ଟ ଟା ହବ ମେନ୍
ହଁ।
କିନ୍ତୁ ଜୀବନରେ କିଛି ଦରକାର ମାନେ ତ ଟାଇମ ଦବାକୁ ପଡିବ କଷ୍ଟ କରିଆକୁ ପଡିବ।
ସେମିତି କିଛି ନାଇଁ ଗୋଟେ ଗୋଟେ ଜିନିଷ ମୁଁ ସେଇଟା ବୁଝିଛି କିନ୍ତୁଏ ଏଟା ଗୋଟେ ଜିନିଷ ମୁଁ ବୁଝିଗଲି ଆମେ ଯେତବଳେ ଗୋଟେ ଜାଗାକୁ ବୁଲିଆ ପାଇଁ ଯିବା ଗୋଟେ ଖାଇବା ଟେ ଆମର ମାନେ ବହୁତ ପସନ୍ଦର ଖାଇବା ରହିଲା କି ଆମ ପ ର ଆମର କିଏ ପ୍ରିୟ ରହିଲେ ଆମେ ଯଦି ସେହି ଜିନି ସ ମାନେ ଯୋଉ ରହିଲା ତା ପ୍ରତି ଯଦି ଲାଗିବା ସେଇଟା ଆମ ପାଖୁକୁ ଫେରି ଆସ ସିବ। ଯାହା ବିି ହେଲେ ଆମକୁ ସେଇଟା ମିଳିକି ରହେ।
ହଁ।
ହଁ ଆଜି ବର୍ଷା ହେଇଥିଲା ତମ ଆଡେ?
ହଁ ବର୍ଷା ହେଇଥିଲା ବହୁତ ଜୋରରେ ପବନ ବି ହେଇଥିଲା ଆଉ
ଭଏସ ଟା ଟିକେ ଜୋରେ କହିଲେ ସେଟା ଟିକେ କ୍ଲିଅର ହବ।
ମୁଁ କହିଲି କି ବର୍ଷା ବି ଜୋର ହେଇଥିଲା ଆଉ ପବନ ବି।
ହଁ ଆଜି ବର୍ଷା ମାନେ ବହୁତ ଜୋରରେ ଆସିଥିଲା ପବନ ବହୁତ ଜୋରରେ ଆସିଥିଲା କିଛି ଜାଗାରେ ଗଛ ବି ଉପୁଡି ଯାଇଛି। ପୁରା ମୂଳରୁ ମାନେ ଆମର ଗୋଟେ ସାଇଟଟ୍ ହଉ। କିନ୍ତୁ ବିଜୁଳି ଘଡଘଡି ବହୁତ ମାନେ ଜୋରେ ଥିଲା ସେତବଳେ
ହୁଁ।
ହଁ ତମର ଗୋଟେ ମାନେ ପସନ୍ଦର ଜାଗାର ନାଁ କହିଲ ଯୋଉଟା ତମକୁ ବହୁତ ଭଲ ଲାଗେ।
ମାନେ ଏଇ ଏରିଆ ଭିତରେ ନା
ସେମିତି କିଛି ନାଇଁ। ତ ମାନେ ଯୋଉଟା ଭଲ ଲାଗେ ସେଇଟା କୁହ।
ମତେ ସବୁଠୁ ଅଧିକ ହମ୍ବୁ ଝିଲି ମତେ ସବୁଠୁ ଅଧିକ ଭଲ ଲାଗେ ପୁରୀ କଣ ପାଇଁ ନା ମତେ ଇଚ୍ଛା ହୁଏ ସବୁଦିନ ପାଇଁ ମତେ କିଏ ରହି ରହିଯିବାକୁ କୁହନ୍ତା ମୁଁ ରହିଯାଆନ୍ତି କୁହନି ମତେ କେତେ ଶାନ୍ତି ଲାଗେ ନା। ପରିବେଶ ଟା ପ୍ଲସ୍ ସେଠିକାର ଯୋଉ କଣ ଗୋଟେ ଆଧ୍ୟାତ୍ମିକ ଭା ଭାବ ମାନେ ଭାବ ଯେମତି ଆସେ ସେଇ ଟାଇପର ବି ଆସେ ସେଥିପାଇଁ
ଯା ହଉ ଆଜିର ମାନେ ଆଧୁନିକ ଯୁଗରେ ଆସୁଛି ଗୋଟେ ଆଧ୍ୟାତ୍ମିକତା ତମ ମନ ଭିତରେ ସେଇଟା ତ ବହୁତ ବଡ କଥା ଯା ହଉ ଆଧ୍ୟାତ୍ମିକତା ତୁମ ଭିତରେ ରହିଚି।
ଯେତେ ମଡର୍ଣ୍ଣ ହେଲେ ବି ନିଜ ମାଟି କୁ ନିଜ ସଂସ୍କାର କୁ ସଂସ୍କୃତି କୁ ଏସବୁ କଣ ଭୁଲି ହବ।
ସେଇ କଥା ଯେତେ ବି ଆଧୁନିକ ହୁଅ ନିଜର କଳା, ସଂସ୍କୃତି, ପରମ୍ପରା ସେଇସବୁ ଜିନିଷକୁ ଆମକୁ ହିଁ ତ ବଜାୟ ରଖିବା ପାଇଁ ପଡିବ କାହିଁକି ନା ଆମେ ହେଲେ ଏବେକା ମାନେ କଣ ଯୁଗର ଯୁବପିଢ଼ି ତ ଆମକୁ ଏସବୁ ଜିନିଷ ନେଇକି ଯିବାର ଅଛି ଆଗକୁ। ତା କୁ ବି ଯେଉଁମାନେ ଆସିବେ ଯେଉଁ ପିଢ଼ି ପରେ ପିଢ଼ି ସେମାନେ ତ ଶିଖିବେ ଆମେ ଯଦି ସେଗୁଡ଼ା ବଜେଇକି ନ ରଖିବା ତ ସେ ଜିନିଷ ତାଙ୍କୁ କିଏ ଶିଖେଇବ।
ସେ ତ ଆମେ ବି ଫାଷ୍ଟ ଆମକୁ ଜାଣିବାକୁ ପଡିବ ବୁଝିବାକୁ ପଡିବ ତାପରେ ଆମକୁ ଯଦି ଭଲ ଲାଗୁ ଥିବ ତାହେଲେ ଯାଇକି ଆମେ ସମସ୍ତଙ୍କୁ ଜଣେଇବା ନା କି ବୁଝେଇ ବା ଏଇ ଜିନିଷଟା ଏୟା। କେମିତି
ଏବେ କଣ ପଢାପଢି ଚାଲିଛି।
ଏବେ ପ୍ଲସ୍ ଟୁ କମ୍ପ୍ଲିଟ ହେଲା ପ୍ଲସ୍ ଥ୍ରୀ କରିବି ଆଡମିସନ ହେଇନି।
ପ୍ଲସ୍ ଟୁରେ ଭଲ ମାର୍କ ରହିଥିଲା।
ହଁ।
ଭଲ ତମର କଣ ଥିଲା ସବଜେକ୍ଟ?
ମୋର ତ ମୋର ଥିଲା ଆର୍ଟସ ଆଉ ଆର୍ଟସରେ ସବଜେକ୍ଟ ନେଇ ଥିଲି ପଲିଟିକାଲ ସାଇନ୍ସ ଲଜିକ୍ ଇକୋନୋମିକ୍ସ ସାଇକୋଲୋଜି ଆଉ ଇଂଲିଶ ଓଡ଼ିଆ କମ୍ପଲସରି।
ହଉ ଠିକ୍ ଭଲ ସବଜେକ୍ଟ ତ ଅଛି।
ହଁ।
ମୋର ବି ସବଜେକ୍ଟ ଥିଲା ପ୍ଲସ୍ ଟୁରେ ହ୍ୟାଲୋ
ହଁ।
ହଁ ମୋର ପ୍ଲସ୍ ଟୁ ସବଜେକ୍ଟ ଥିଲା ଓଡ଼ିଆ ପଲିଟିକାଲସାଇନ୍ସ ମାନେ ଆମର ଯେଉଁ ରାଜନୀତି ବିଜ୍ଞାନ ରହିଲା ତା ସହିତ ଆମର ସାମାଜିକ ବିଜ୍ଞାନ ରହିଲା। ଆମର ସିିଖି ଆଜ୍ଞା। ଯେଉ ଶିକ୍ଷା ରହିଲା। ସେ ସବୁ ଜିନିଷ ମୋର ଥିଲା କିନ୍ତୁ ମୋତେ ସବୁଠୁ ଭଲ ଲାଗେ ରାଜନୀତି ବିଜ୍ଞାନ।
ମତେ ବି ମୁଁ ଜାଣିନି କଣ ପାଇଁ ବଟ ମତେ ଶୁଣିଲେ ସେଇଟା ପଢିଲେ ବହୁତ ଭଲ ଲାଗେ ମାନେ ମତେ ଲାଗେ କି କିଛି ଗୋଟେ ୟୁନିକ୍ ଅଛିା ଫିଲ୍ ଆସେ ସେଇ ଟାଇପର। ପଢିବା ପାଇଁ ବି ଇଣ୍ଟରେଷ୍ଟ ଲାଗେ।
ଆଉ ଓଡ଼ିଆ
ହଁ ଓଡ଼ିଆ ବି
ଭଲ ଆଉ କିଛି ସବଜେକ୍ଟ
ଆଉ
ପ୍ଲସ୍ତ୍ରୀରେ କଣ ରଖିବ।
ପ୍ଲସ୍ତ୍ରୀରେ ରଖିବି ଅନର୍ସ ରଖିବି ସୋସିଓଲୋଜି ଆଉ ତାର ମାଇନରରେ ଦୁଇଟା ପେପର୍ ରହିବ ଗୋଟେ ହେଉଛି ହିଷ୍ଟ୍ରି ଆଉ ପଲିଟିକାଲ ସାଇନ୍ସ।
ତି ତିଟା ଯୋଉ ରହିବ ସେଟା ରହିବ। ସାମାଜିକ ଯୋଉ ଆମର ସୋସିଓଲୋଜି ଯୋଉ ରହିଛି ସେଟା ବି ଭଲ ବିଷୟ ରହୁଚି ଆମର।
ହୁଁ।
ତାପରେ କ୍ୟାରିଅରରେ ଯାହା ଆଗୁକୁ ବଢ଼ିବ ତା ଉପରେ ଯାହା କରିବ ଆଉ।
ହଁ। ବାସ୍ ଫାଷ୍ଟ ପ୍ଲସ୍ ଥ୍ରୀରେ ଉମା ଏବେ ତ ଚାରି ବର୍ଷ ହେଇଯାଇଚି ଆଟା ସେମିଷ୍ଟାର। ତାପରେ ସେଟା ଆଗେ ଭଲସେ କିଛି ବ୍ୟାକ୍ ଫ୍ୟାକ୍ ନ ଲାଗିକି କ୍ଲିୟର ହେଇଯାଉ ଦେନ୍ ତାପରେ ନେଷ୍ଟ୍ ଅଛି।
ହୁଁ ଭଲ ତାକୁ ମନ ଦେଇକି ପଢିଲେ ସେ ସବୁଉଡା କ୍ଲିୟର ହେଇଯିବ।
ହଁ।
ଇଏ କିଛି ନାଇଁ ଆରାମସେ ସେମିଷ୍ଟର ୱାଇଜ ଇଣ୍ଟରନାଲ ୱାଇଜ୍ ଗୋଟେ ଗୋଟେ ଆମର ବିଷୟ ଯୋଉ ରହିଲା ସେଗୁଡ଼ା ସବୁ ହେଇଯିବ।
ହୁଁ।
ତ ଆରାମସେ ଏକ୍ଜାମଉଡ଼ା ବି ଭଲ ହବ।
ହଁ।
ହଉ ସୋଉ ସୋଉ ତ ଡେରି ହେଇଯାଉଚି ନାଁ।
ହଁଁ ତ।
ଆଜି ତ ବର୍ଷା ହେଇଚି ଥଣ୍ଡା ଲାଗୁଥୁବ ଜଲ୍ଦି ଶୋଇପଡି଼ବ ନିଦ ଆସିଯିବ।
ହଁ ଡେଲି ତ ସେଇୟା ଟ୍ରାଏ କରୁଚି ଥଣ୍ଡା ଲାଗିଲେ ତ ଦେଖିଆ ଆଜି ଯେ ପାରେ ଶୋଇନି ସେଇଥିପାଇଁ।
ଭଲ।
ହଁ ଆପଣ ବି ଖାଇ ପିଇକି ଶୋଇପଡି଼ବେ।
ହଁ ମୁଁ ତ ଶୋଇଯିବି ଏଇ ଟିକେରେ ମାନେ ନିଦ ବି ଆସିଗଲାଣି ଯେହେତୁ ଥଣ୍ଡା ପାଗ ରହୁଚି ଦିନ ସାରା କିଛି ନାଁ କିଛି କାମ ରହୁଚି ତ ମତେ ଆରାମସେ ନିଦ ଆସିଯାଉଚି।
ହଁ।
ହ୍ୟାଲୋ।
ହଁ।
ଘରେ ସମସ୍ତେ ଖାଇସାରଲେଣି?
ହଁ ଖାଉଚନ୍ତି ମାମା ଏବେ ଖାଉଚି ଆଉ ସମସ୍ତେ ଖାଇସାରଲେଣି।
ଓହୋ। ତାହେଲେ ଖିଆ ପିଆ ଚାଲିଚି ସମସ୍ତେ ଖାଇ ପିଇ ସାରିଲେ ଶୋଇପଡି଼ବେ ଏଇ ଠିକ ଅଛି ଆଉ।
ହଁ।
ଅଁ ଠିକ୍ ଅଛି ଶୋଇ ପଡ଼।
ହୋଉ।